ଆଉ
ହ୍ୟାଲୋ ହଁ ଭାଇ କୋଉଠାରୁ କହୁଥିଲେ?
ମୁଁ ଯାଜପୁରରୁୁ କହୁଥିଲି।
ଅହୋ ଯାଜପୁର କୋଉଠି ଅଛି କି?
ଯାଜପୁର ରୋଡ଼ ଟାଉନ୍ ଦିଟା ଅଛି ଜାଣିନାହାନ୍ତି?
ଯାଜପୁର?
ଯାଜପୁର ଯାଜପୁର।
ହଁ ହଁ ହଁ ହଁ ଜାଣିଛି ଜାଣିଚି।
କୋଉଠୁ କହିଲେ?
ମୁଁ କହୁଥିଲି କଳାହାଣ୍ଡିରୁ।
କଳାହାଣ୍ଡି ଆଚ୍ଛା। ହଁ ହଁ କଳାହାଣ୍ଡି କଳାହାଣ୍ଡି ଜାଣିବିନି ଯିଏ ଯା ଓଡ଼ିଶାରେ ହେଟା ଆଉ ତାକୁ ନ ଜାଣିଲେ କଣ ହବ।
ହୁଁ ହୁଁ ଆଉ କଣ କେମିତି ସବୁ ଠିକ୍ ଠାକ୍?
ହଁ ଠିକ୍ ଠାକ୍ ଅଛି।
ହୁଁ ହୁଁ।
ଆପଣଙ୍କ ଦେହ ପା କେମିତି ଅଛି?
ହଁ ହଁ ସବୁ ଠିକ୍ ଠାକ୍ ଭଲ ଆଉ। ନା ନା ଜବ୍ ନାହିଁ ପ୍ରିପାରେସନ୍
କଣ ମାନେ କଣ ପଢ଼ୁଛନ୍ତି କଣ?
ପଢ଼ାପଢ଼ି ମୋର ପିଜି ସରିଛି ବି ଏଡ଼୍ ସରିଛି ଆଉ ଏବେ ଜବ୍। ପାଇଁ ଟିଚିଂ ଜବ୍ ପାଇଁ ଟିକେ ପଢ଼ାପଢ଼ି ଚାଲିଛି ଆଉ। ତ ଗଭଣମେଣ୍ଟ ତ ଚାକିରୀ ସରକାର ତ ଦଉନି ଚାକିରରି ଆଉ।
ର ତ କାହା ଦଉନି ତ ଖାଲି ନିମୁଡ଼ା ନିମୁଡ଼ା ଗୀତ ଲେଖିବ ତା ଛଡା କଣ ଲେଖିବ କି।
ହଁ ପରା ସେଇଟା ଆଉ କଣ ସେ ଟେକ୍ସଟ ବୁକ୍ କଣ ଚେଞ୍ଜ କରିବାର ଦରକାର ଥିଲା କି ସେ ଚେଞ୍ଜ କରିଛି ଆଉ।
ଚେଞ୍ଜ କଲା ହଁ ଚେଞ୍ଜ କରିବାରେ କିଛି ନାଇଁ ସବୁ ଜିନିସ ଚେଞ୍ଜ ହଉଚି ଚେଞ୍ଜ ହବା କଥା ଚଞ୍ଜ ଯଦି ହେଲା ତାକୁ ପୁଣି ଠିକ ଠାକ ପୁଣି ଚେଞ୍ଜ କରିବା ଦରକାର ନା ନାଇଁ ଛୁଆ ପଢିବେ ନିମୁଡ଼ା ଗୀତ।
ହଁ ପରା ସେଇଟା ଏବେ କଣ କହୁଛନ୍ତି ପଇଁଚାଳିଶ ହଜାର ପୋଷ୍ଟ ଦେବେ କହୁଥିଲେ ପୁଣି କହୁଛନ୍ତି ଆମେ ଦେଇ ସାରିଛୁ ଏତେ ପୋଷ୍ଟ। ଆ ହଉ। ଆଉ ବାକି ପୋଷ୍ଟ ଅଠର ହଜାର ନା ଉଣଶ ହଜାର ଦେବୁ ଆମେ ବନେଇକି ବସିଛୁ ପୋଷ୍ଟ ମିଳିବ ସରକାର ଚେଞ୍ଜ କଲୁ ଖୁସି ହଉଛୁ ଠେଙ୍ଗା ଧରେଇ ଦେଲେ ଆଉ।
ପୋଷ୍ଟ ବାହାରିଛି ନା ଯୋଉମାନେ ଲେଖିଲେ ଯୋଉମାନେ ବହି ଲେଖୁଛନ୍ତି ତାଙ୍କୁ ପୁଣି ଯୋଉମାନେ ଏଜ୍ ହେଇଗଲାଣି ଯୋଉମାନେ ବୟସ ହେଇଗଲାଣି ତାଙ୍କୁ କାଇଁ ଆଉ ରଖୁଛନ୍ତି। ତାକୁ ବହି ଲେଖିିବାକୁ କାହିଁ ଦଉଛନ୍ତି। ଯୋଉ ମାନେ ଏବେ ନ୍ୟୁଲି ଜଏନ ହେଇଛନ୍ତି ଧରିନିଅନ୍ତୁ ତାଙ୍କୁ ଏଇଯାଇ କଣ ଆପଣ ଧରିନିଅନ୍ତୁ ଏକ୍ଷଣି ହେଇଛି ଆପଣଙ୍କୁ ଚାଳିଶ ପଁଚାଳିଶ ହେଇଛି ହଁ ଆପଣ ଗୋଟେ ବହି ଲେଖିାପାରିବେ। ଜଣକୁ ଆସିକିହେଲାଣି ଅଠାବନ ହେଲାଣି ଆଉ ଦି ତିନି ବର୍ଷ ପରେ ସିଏ ରିଟାୟାର୍ଡ ହଉ ସିଏ ବହି ଲେଖିବ। ତା ଆଖି କି ଆଉ ଦେଖାହବ।
ହଁ ପରା ସେଇଟା ପରା ଏବେ ସେଇଟା ପୁଣି ପୁଣି କଣ କହୁଛନ୍ତି ଗୁଜୁରାଟ ରେ ନା କୋଉଠି ଗୋଟେ ବହି ଲେଖା ହେଇଛି। ତ ସେ ପାଇଁ କଣ ଓଡିଶାରେ କଣ ଲୋକ ହେଇ ନଥିଲା ବୋଲି କଣ ଏବେ ରଲି ଚାଲିଛି ଆଉ। ଏ ଆଜିି ନ୍ୟୁଜ
ଓ ମୁଁ ବି ଶୁଣିଥିଲି କଣ ଗୁଜୁରାଟି ଗୁଜୁରାଟି ସବୁ ହଉଛନ୍ତି।
ହୁଁ ଚେନ୍ନାଇ, ଚେନ୍ନାଇ ଗଲା ଏବେ। ଗୁଜୁରଟ, ଗୁଜରାଟ ଚାଲିଛି।
ତ୍ୟାଟ ତାପରେ ଆ
ଆପଣ ଆପଣ କଣ କରନ୍ତି କି? ଜବ୍। ଓହୋ ପ୍ଲସ୍ ଥ୍ରୀ କୋଉ ଅନର୍ସ କି?
ପତିଦୁସ
ଫିଜିକ୍ସ ଆ ବଢିଆ ଆଉ।
ଏଇନା ପିଜିକ୍ସି ନା ଆ। କେମିତି କଣ ହାର୍ଡ ଥିଲା ନା ସବୁ ଜିନିଷ।
ହାର୍ଡ଼ ମାନେ କ୍ଵାଣ୍ଟମ୍ ମେକାନିକ୍ସଟା ବେଶୀ ଟିକେ ପଢ଼ିବା ପାଇଁ ପଡ଼ିବ ବେଶୀ ଟିକେ ହାର୍ଡ଼ ଲାଗେ। ସେଇଟା ଟିକେ ତାର ବେସିକ ଗୁଡ଼ାକ ଇକ୍ଵାସନ୍ ଗୁଡାକ ଅଛି। ତ ସେଇଟା ଟିକେ ହୁଁ ସେଇଟା ଟିକେ ହାର୍ଡ ଲାଗେ ନାଇଁ ନର୍ମାଲି ଫିଜିକାଲି ଏଇଟା ମାନେ କରିହବ। ଏମିତି କିଛି ଜିନଷ ନାହିଁ। କିନ୍ତୁ ଫିଜିକ୍ସ ଟିକେ ଭଲସେ ପଢିଇବା ପାଇଁ ପଡବ ଆଉ।
ଆଉ କଣ?
ବଲେ ଜାଣିଲେ ଏକା ଯାହା କିଛି ମାନେ ପଢିଲା ଭଳିଆ ଲାଭ ମିଳିବ ଆଉ ଏମିତି ନର୍ମାଲ ହଁ ଏମିତି ସମସ୍ତେ କରୁଛନ୍ତି ପିଜି ଗ୍ରାଜୁଏସନ। ଗ୍ରଜୁଏସନ୍ ପିଜି ନର୍ମାଲ ହେଲାଣି ଆଜିକାଲି। ହୁଁ। ଇଏ ହାୟରଷ୍ଟଡି କଣ କହିଲେ?
ବହୁତ ଛୁଆ କରୁଛନ୍ତି ପିଜି।
ହଁ ହଁ ହଁ ଫିଜିକ୍ସି ପଢ଼ୁଛନ୍ତି ଯାଜପୁର ଆମ ଟ କୋଉ ପାଖ ପାଖ କେତେ ଦୂର ହବ?
ଆମର କଳାହାଣ୍ଡିରୁ ତ ମୁଁ କହିପାରିବିନି କିନ୍ତୁ କଟକ ନା ଭୁବନେଶ୍ୱରରୁ ଦିଇ ଘଣ୍ଟା ଲାଗିବ ଆମ ଯାଜପୁରକୁ ଆସିବା ପାଇଁ। ଟ୍ରେନ ରେ ନା ସରି ଯୋଉ ବସ ରେ ଭଦ୍ରକ ଭଦ୍ରକ ଦେଇକି ଯିବାର।
ହଁ ହଁ ଭଦ୍ରକ ଉଁ ଯାଜପୁର ହଁ ହଁ ମୋର ଜଣେ ସାଙ୍ଗ ଥିଲା ଯାଜପୁର ର ଯେ
ହଁ ହଁ ସେଇ ସାଙ୍ଗ।
ଯାଜପୁରରେ କଣ ଫେମସ୍ ଜାଗା କଣ?
ଫେମସ୍ ଜାଗା ଆପଣ କଣ ଦେଖିବେ କଣ କଣ କୁହନ୍ତୁ ଯାହା କହିବେ ମୁଁ ସେଇଆ ଦେଖେଇବେ।
ହେ ଆପଣ ତାହେଲେ ପୁରା ଭଲ ଥିବ ବଢିଆ ସବୁ ଥିବ ତାହେଲେ ଆଉ।
ଠିକ୍ ଅଛି ଆପଣ ଯାହା ଦେଖିପାରିବେ। ମନ୍ଦିର ଦେଖିବେ ପିକିନିକ୍ ସ୍ଫଟ୍ ଦେଖିବେ ଆଉ ହୋଟେଲ ଦେଖି ଖିବେ। କଣ ଦେଖିବେ ଆପଣ?
ଯା ଯାଜପୁରରେ କଣ ଗୋଟେ କଣ ମନ୍ଦିର ଫେମସ ନାହିଁ କି। କଣ ମନ୍ଦିର କି? ହଁ ବିରଜା ବିରଜା କ୍ଷେତ୍ର ଯାଜପୁର ମେ।
ତା ପରେ ଆମର ଯୋଉ ମିିନି କେଦାରନାଥ। ସେଇଟା ଚଣ୍ଡିଖୋଲରେ ଅଛି ଆମ ଯାଜପୁରରେ।
ହୁଁ ହୁଁ ହୁଁ ହୁଁ।
ସନ୍ତୋଷି ମା ମନ୍ଦିର ଅଛି।
ଥରେ ମୁଁ ଯାଇଥିଲି ମୟୂରଭଞ୍ଜ ଯେ ସେ ଟାଇମ ରେ ଆସିଲା ବେଳେ ଟିକେ ରହିଥିଲି ଯାଜପୁରରେ ଟେ ଠିକ ଭଲ ଲାଗିଲା ଏ କିଛି ଏଟା ନା
ଭଲ ତ ଲାଗିବ ଆଉ ଯାଜପୁର ନାଉ।
ଉଁ ହୁଁ।
ଆ ପିକିନିକ୍ ସ୍ଫଟ୍ ଅଛି। ଆପଣ ଯେମିତି ଜାଣିଥିବେ ଟାଉନ୍ ଗୋଟେ ଅଛି ଯାଜପୁର ଟାଉନ୍?
ହୁଁ ହୁଁ।
ଯୋଉଠି ମା ବିରଜା ଅଛନ୍ତି।
ହୁଁ ହୁଁ।
କୁସୁମା ଗୋଟେ ଜାଣିଥିବେ ଯେମିତି ୱାଟର ଗୋଟ ମାନେ ଗୋଟେ ପୋଖରୀ ଟାଇପ ର ଅଛି। ରାତି ହେଲେ ଲାଇଟ୍ ଶୋ କରାଯାଏ। ଇଏ କରାଯାଏ ସିଏ କରାଯାଏ ଯାହାବି ହଉ।
ଓହୋ।
ସେଇ ଭଳିଆ ଆମ ମାନେ ଯାଜପୁର ରୋଡରେ ଗୋଟେ ଅଛି ତାକୁ କୁହାଯାଏ ବ୍ୟାସ ସରୋବର।
ଓହୋ ବହୁତ ଫେମସ ତା ହେଲେ?
ହଁ ଆପଣ ଦେଖିଥିବେ ତାହେଲେ ଇଣ୍ଟର୍ନେଟରେ କାଆଁ ଭାଆଁ ଦେଖିଥିବେ ଇନ୍ଟା କି କୋଉଠି ଦେଖଥିବେ ବ୍ୟାସ ସରବର।
ଉଁ ହୁଁ।
ଯୋଉଠି ଯୋଉ ଆପଣ ଯୋଉ ଇଏ ହେଇଥିଲା କି ଭୀମ ଯୋଉ ଆସି ଯୋଉ ଲୁଚିଥିଲେ ଯୋଉ ପାତାଳରେ ଲକ୍ଷ୍ମୀଙ୍କ ପାଖରେ ସେଇଠି।
ହୁଁ ଓହୋ। ଆଉ ଏପଟେ ଆମର କଳାହାଣ୍ଡି ଆସିଚନ୍ତି କେବେ?
କଳାହାଣ୍ଡି ଆଡେ ଯାଇନି ମୁଁ ଏତେ ଆଡେ ଯାଇନି ବୁଲିନି ନା ମାନେ ଏତେ ଆଡେ ଯାଇନି। ତଥାପି କେଉଁଝର ଭଦ୍ରକ, କଟକ, ଭୁବନେଶ୍ଵର
ଆଉ କଁ ମୁଁ ଶୁଣିଥିଲି ମୟୁରଭଞ୍ଜ ରେ ବି ବଢିଆ ମାନ ଭଲ ଜାଗା ଗୁଡାକ ଅଛି ବୁଲିବା ପାଇଁ ପିକନିକ ସ୍ପ
ଅଧିକ ଅଛି କିନ୍ତୁ ଆଜ୍ଞା।
କେଉଁଝରରୁ ମୁଁ ଥରେ ଯାଇଥିଲି ଠିକ ଠାକ୍ ଥିଲା। ହଁ ଘଟଗାଁ।
ତାରିଣୀ।
ହୁଁ ତାରିଣୀ ପୀଠ ଯାଇଥିଲି ଯେ ମାନେ ଏତେ ବି ସେ ଏଇଟା ନାଇଁ ଆମ ଟାଉନ ଟାଇପ ବଲା ଏତେ ଟିକେ ଡେଭଲପ୍ ନାଇଁ ଯେ ସରକାର ହେଇକରି ବି ମଧ୍ୟ ଏତିକି କରିପାରୁନାହାନ୍ତି ଆଉ ସେଠାରେ ହେଇକରି ଆଉ।
କେଉଁଝର ଆପଣ ବିଶ୍ବାସ କରିବେନି ଆପଣଙ୍କ ଘର ଦେଖିବେ ଆପଣ କହିବେ ଏଇ ଏବେ ବି ଏବେ ବି ଆହୁରି କହିଲେ କେତେ ବର୍ଷ ତଳର ଲୋକ ଜିଉଛନ୍ତି ହେଠ
ହଁ ହଁ ସେଇଟ। ସେଇଟା ପରା ସେଇଠ ସ ପର ସେଠି ଦେଖିଲି ସେଇଟା ଫେର ଆମର- ଆମର କଣ ହେଲା ମୁଖ୍ୟମନ୍ତ୍ରୀ?
ମୁଖ୍ୟମନ୍ତ୍ରୀଙ୍କ ମାନେ ତାଙ୍କ ନିଜ ବାସସ୍ଥାନ।
ନିଜ ବାସସ୍ଥାନ ବୋଲିକୀ ହେଲେ ଟିକେ ସେଇଟା ପାଇଁ ଡେଭଲପ କରିବା କଥା ରାସ୍ତାଘାଟ। ଟିକେ ଯେତେ ଯାହା ହେଲେ ବି ଟିକେ ଡେଭଲପ କଲେ ଟିକେ ଭଲ ବି ଲାଗନ୍ତା ଯେ ହଁ ଗୋଟେ ଫେରେ ତାରିଣୀ ପୀଠ ଅଛି ତ ବେଶୀ ଦର୍ଶନୀୟ ସ୍ପେସ୍ ବି ଅଛି ନା! ସାନ ଘାଗରା ବଡ ଘାଗରା ପୁଣି ଅଛି କଣ!
ସାନ ଘାଗେରା ବଡ ଘାଗେରା ଗୁଣ୍ଡିଚା ଘାଇ।
ହୁଁ ହୁଁ।
ସବୁ ଯାଇଛି ଆପଣ କେମିତି ଦେଖିବେ ୱାଟର ଫଲ କହିବାକୁ ଗଲେ ଗୋଟେ ଅଛି ଗୁଣ୍ଡିଚା ଘାଇ ଯୋଉଟା ମାନେ ଯୋଉଟା ଉପରୁ ଯୋଉଟା ପାର୍କ ଝରଣା ଯୋଉଟା ଖସୁଥିବ ଆଉ ଗୋଟେ ୱାଟର ଫଲ ତ ନୁହଁ ଗୋଟେ ଅଛି ଦର ଗୁଡିଶିଳା ଗୋଟେ ସୁନାମନି ଜଙ୍ଗଲ ଗୋଟେ। ଏଇ ଦିଟାଙ୍କ ଏଇ ଦିଟା ଦେଖିବେ ଆପଣ ଇଣ୍ଟରନେଟରେ କେବେ ଥରେ ଚାହିଁ ବେ ଯଦି ଦେଖିଦେବେ ସର୍ଚ୍ଚ କରି ବହୁତ ବଢିଆ ଜାଗା ମାନେ କହିବାକୁ ଗଲେ ପୁରା ନେଚର ପୁରା ଫିଲ୍ ଆସିଯିବ ପାହାଡ ଅଛି ଗଛ ଅଛି। ପାଣି ଆସୁଛି ପଥର ମାନେ ଅଲଗା ପ୍ରକାର ଭାଇବ ଆସିବ ସେଠି।
ହୁଁ ହୁଁ କଣ କେବେ କୋରାପୁଟ ଯାଇଛନ୍ତି କୋରାପୁଟ?
ନା ନା କୋରାପୁଟ ଯାଇନି କିନ୍ତୁ ପ୍ଲାନ ଥିଲା ଏଇ ବର୍ଷ ରଜ ରେ ପ୍ଲାନ ଥିଲା କିନ୍ତୁ ପ୍ଲାନ୍ ଟା କ୍ୟାନସଲ ହେଲା କଣ ପାଇଁନା ଗୋଟେ ଛୁଆ ଟା ଆସିପାରିଲାନି ତା ହଷ୍ଟେଲ ରୁ ସେଇଥିପାଇଁ ଯାଇ ହେଲାନି ଏଇ ରଜରେ।
କୋରାପୁଟ ମାନେ ତମେ ଏଇ ଟାଇମ ରେ ଗଲ ବଲେ ମାନେ ତମେ ସୂର୍ଯ୍ୟ କିିରଣ ପାଇବନି ହେଲା। ଏମିତି ଲାଗିବ ମାନେ ତ ହଁ ବର୍ଷ ର୍ଷା ଝିପ ଝିପ ଝିପ ଝିପ ବର୍ଷା ହଉଥିବ ମସ୍ତ ବାଇକ ଧରିକି ଯିବ।
ଲାଗିନ ନେଚର କିନ୍ତୁ ପୁରା ପୁରା ହେଠି ନେଚର ପୁରା ଖାଲି ପାହାଡ।
ପାହାଡ ଦେଖିବ ଲୋକ ଆଦିବାସୀ ଲୋକ ଗୁଡାକ ଅଛନ୍ତି ବେଶୀ ଟିକେ ଏସ୍ ଟି ଏସ୍ ସି ଲୋକ ଅଛନ୍ତି। ମସ୍ତ ବଢିଆ ଲାଗିବ ବାଇକ୍ ଶୋ କରିବ ମସ୍ତ ଲାଗିବ ହେଲା। ଏ ଯାଉଛ କାର ଠିକ କିନ୍ତୁ ବାଇକ ରେ ଯିବାଟା ଗୋଟେ ଅଲଗା ଫିଲ୍ ଆଉ କାର ରେ ଯିବାଟା ଅଲଗା ଫିଲ୍।
କାରରେ ଗଲେ ତମେ ଚାରି କାନ୍ଥ ଭିତରେ କଏଦ ହେଇକି ଯିବ। ବାଇକ ରେ ଗଲେ ତମେ ଜୁାଆଡେ ଇଚ୍ଛା ସିଆଡେ ତମେ ବାଇକ୍ ଟା କଣ ବାଇକ୍ ଟା ଆପଣ ଜୁଆ ପତଳା ରାସ୍ତା ହେଲେ ବି ଆପଣ ଚଢେଇ ଦେଇକି ନେଇ ପଳେଇ ପାରିବେ।
ହୁଁ ବାଇକ ରେ ଗଲେ ହେଇପାରିବ ସାଙ୍ଗ ମାନସ ସବୁ ଯିବ ମାନେ ମିଶିରି ମିଶିବରି ହଁ ଅଟକି ଅଟକି ଅଟକି ଅଟକି ଯିବ ତ
ଫଟୋ ଫୋଟୋ ସୁଟପାଇଁ ବି ସେଠି ବଢିଆ ହୁଏ ଭିଡିଓ ଫିଡିଓ ପାଇଁ
ହୁଁ ହୁଁ ମୁଁ ଏବେ ରିସେଣ୍ଟ ଯାଇଥିଲି ତ ପୁରା ୱାନ ଅଫ୍ ଦ ବେଷ୍ଟ
ଆଇଦ ଆ ପୁରା ଅଲଗା ମାନେ କହିବେ ପୁରା ଜନତ ମିଳିଗ ଲାକି ଆଉ।
ହୁଁ ହୁଁ ହୁଁ। ମାନେ ଦେଖିବା କଥା ଆକ୍ଚୁଆଲି କିଛି ନ ଦେଖିଲେ କି ନାହିଁ ସେଟା ମୁଁ କହିପାରିବିନି କିନ୍ ତୁ ନିଜ ଓଡିଶାକୁୁ ଟିକେ ଭଲସେ ଦେଖିବା କଥା ଯେ। ହୁଁ କଣ ଅଛି କଣ ନାଇଁ ବୋଲିକି ଆଉ ଯୋଉ କହନ୍ତି ନେଇ ସି ମିତ୍ ମିଥ ଥାଏ ଯେ ମାଲକାନଗିରି ରେ ନକ୍ସଲବାଦୀ ସେମିତି କିଛି ନାଇଁ ହେଲା। ତମେ ଥରେ ଯିବ ନାଇଁକିରି ବାପରେ ଏ ଇଆଡେ ଏତେ ଡେଭଲପ୍ ଏମିତି କହିବ।
ଦାଇ।
ଆଉ କ୍ଲାସ ନାହିଁ କି ଆଜି?
ନା ଆଜି କ୍ଲାସ ନାଇଁ ଯାଇନି ଆଉ।
ଓଁ।
ଆମର ଫେରୱାଲ ମିଟିଂ ପାଇଁ ଚାଲିଛି ତ ଇଏ ସେଇଥି ପାଇଁ କ୍ଲାସ୍ ସସ୍ପେଣ୍ଡ ଅଛି। ନା ନା ମାନେ ଆମନ ନୁହ ମାନେ ଯୋଉ ମାନଙ୍କର ଫାଇନାଲ ହେଲା ତାଙ୍କ ପାଇଁ ଫେରୁଆଲ ଆଉ।
ଅ ହୋ।
କାଲି ସେମତୀ ଛୁଟି କରଥିଲେ ଆଜି ସେମତିି ଛୁଟୀ କର ଦେଇଛନ୍ତି, ଏ ଗମେଣ୍ଟ କଲେଜ୍ ତାଙ୍କ ଇଛା ଜାହା ହବ ସେ ତାଙ୍କ ତାଙ୍କ ମନ ଇଛା କରିପାରିବେ।
ଗମେ ଗମେଣ୍ଟ ତ ଯାହା କହୁଛି ଆଉ କଣ କରିପାରିବୁ। ଏମିତି ସବୁ କଥା ଆଉ ହଁ ବା ଆଜି ସକାଳୁ ଗୋଟେ ବର୍ଷା ହେଇଚି ଏବେ ପର୍ଯ୍ୟନ୍ତ ହଉଛି ଟିକେ ଭୁରି ଭୁରି ଭୁରି ଭୁରି କରୁଛି।
ଆମ ଆଡେ ଛାଡିଛାଡିଛି କାଲି ହେଇଥିଲା ଆଜି ଟିକେ ଖରା କଣ ଦେଇଛି।
ହୁଁ। ବର୍ଷା ଟିକେ ହେଲେ ଶାନ୍ତି ଲାଗୁଛି ଏ ବର୍ଷ ଯୋଉ ଖରା ହେଇଛି କୁହନି ଆଉ।
ବହୁତ ଖ
ହୁଁ। ଏମିତି ପାଗ ଥିଲେ ଟିକେ ଭଲ ଲାଗେ କଣ ଗୋଟେ ରୋଷେଇ କରିବ ଭଲ ଖାଇବା ପିଇବା ଆଉ।
ହୁଁ ଆଜି ପୁଣି ଟିକେ ବାର ଅଛି ଆଜି ଟିକେ ପୁଣି ଚିକେନ ଟିକେ କସିଦେବେ।
ହଁ ଚିକେନ ନହେଲେ ମଟନ ଟିକେ ଆଜି ଟିକେ କଷା ହବ ଆଉ।
ମଟନ ନନେ ଚିକେନ ଟିକେ କଷିଦେବେ ଟିକେ ପୁରା ଗରମ ଗରମ ଭାତ ପୁରା ଖାଇଦେବେ ଓ। ପାଗ ପୁଣି ନରମ,
ହଉ ତାହେଲେ ଆଉ।
ହଉ ତାହେଲେ ଠିକ ଅଛି ମୁଁ ରଖିଛି ପରେ ଫୋନ କରିବି ଆଉ।